ଆଜ୍ଞା ହଁ ନମସ୍କାର କଣ କରୁଥିଲେ?
ଏଇ ବସିଚି ଘରେ ଘରପାଖରେ।
ଓହୋ ଆଉ ଖାଇସାରିଲେଣିି ସନ୍ଧ୍ୟା ଭୋଜନ?
ଆଜ୍ଞା ଆଜ୍ଞ ଖାଇସାରିଣି।
କଣ ଖାଇଲେ?
ଏଇ ସନ୍ଧ୍ୟାବେଳେ ଟିକିଏ। ଅ ଯାଇଥିଲି ପାଖ ବଜାରକୁ। ଯାଇକି ଟିକେ ଅଣ୍ଡାଚପ ଆଣିଥିଲି ଖାଇବା ପାଇଁ।
ଓହୋ ଆପଟ ଆମିଷ ଖାଆନ୍ତି ବୋଲି।
ଆଜ୍ଞା ଆଜ୍ଞା ଆପଣ ଭେଜ୍ କି ଭେଜିଟେରିଆନ୍?
ହଁ ମୁଁ ପିଓର ଭେଜିଟେରିଆ ଆହା ଆଉ ଆମି ଥର କଣ ଖାଇବାକୁ ଭଲ ପାଆନ୍ତି?
ଆମିଷରେ ଆଜ୍ଞା ମୁଁ ଚିକେନ ଖାଇବାକୁ ଭଲ ଲାଗେ ମତେ ଉଁ ଆଉ ଅଣ୍ଡାତ ଭଲ ଲାଗେ ଆଉ ମଟନ ମୁଁ ଖାଏ। କିନ୍ତୁ ଆଗରୁ ଖାଉନଥିଲି ଏବେ ଟିକଏ ପସନ୍ଦ ହେଲା ବେଳଠୁ ଖାଇଲି।
ମଟନ ଖାଉଛନ୍ତି ତାହେଲେ ଭଲ ଚର୍ବି ଜାତୀୟ ଜିନିଷ ଯଦି। ଦେଖିକି ଖାଉଥିବେ ଅଏଲି ପୁଟା ବେଶୀ ଆଉ।
ଆଜ୍ଞା ଆପଣ କଣ ଖାଆନ୍ତି ଭେଜିଟେବୁଲରେ ମେ ମାନେ
ମୁଁ ଭେଜିଟେ ମୁଁ ସମ୍ପୂର୍ଣ ନିରାମିଷାଷୀ ମୁଁ ଟିକିଏ ସବଜି ଖାଇବାକୁ ପସନ୍ଦ କରେ ଶାଗ ଟିକିଏ ଖାଇବାକୁ ପସନ୍ଦ କରେ ଆଉ ଡାଲି ଯଏ ଖାଇବାକୁ ପସନ୍ଦ କରେ।
ଆଜ୍ଞା।
ଆ ମୁଁ ଏଟାକୁ ଖାଏ ମୁଁ ଆଜି କଣ ଆମେତ ଆଉ। ଓଁ ସମ୍ପୂର୍ଣ୍ଣ ନିରାମିଷ ସିିନା ମୁଁ ବିନା ପିଆଜ ରସୁଣ ବି ଖାଏ। ପିଆଜ ରସୁଣ ଖାଏନି ମୁଁ ବିନା ପିଆଜ ରସୁଣ ଖାଏ।
ଆଜ୍ଞା ଆଜ୍ଞା ଭଲ।
ବିନା ପିଆ ରସୁଣ ଖାଏ ଆଉ ସେଥିରେ ଜଉ ଆମର ଟିକେ ଶାଗଫାଗ ଖାଇବା ଭଲ ଲାଗେ ଆଉ। ଆପଣଙ୍କୁ କଣ ସବଜି ଖାଇବାକୁ ଭଲ ଲାଗେ?
ମତେ ମୁଁ ତ ସେମିତି କିଛି ଖାଏନି ଖାଲି ଇନ୍ଦ ଏଇ ଯେମିତି ଆମିଷ ଜାତୀୟ ଖାଇବା ମୁଁ ଖାଏ।
ଏ ଛୋଟବେଲୁ ସେମି ହେଇଯାଇଚି ଆଉ ଖାଇହଉନି କିଛି ଏସବୁ ଜିନିଷ ଯେମିତି ନିରାମିଷ ଖାଇହଉନି।
ଓହୋ ଆମେ ଯାହା କହିଲା ଆପଣ ପୁରା ପିଓର ନନଭେଜ୍ ନାଇଁ କି।
ଆଜ୍ଞା ଆଜ୍ଞା।
ହଁ ହଁ ଆଉ ହଉଚି ଉଁ ବର୍ଷା ହେଉଥିଲା ଆଜି ଘରେରେ ଚାରିଆଡ଼େ।
ଆଜ୍ଞା ବର୍ଷା ସବୁଆଡେ ହେଇଛି ହେଇଛି।
ଆଉ ଆମର ତ ଏଠି ପୁରା ପ୍ରବ ବର୍ଷା ଆଉ।
ହଁ ବର୍ଷା ହେଇଚି ଏପଟେ ଆପଣ କଉଁ ଜାଗାରୁ ଇଏ କରୁଥିଲେ କି?
ଆମେ ଭଦ୍ରକରୁ।
ଭଦ୍ରକ ଆଜ୍ଞା ଆମର ଏପଟେ କେଉଁଝର ଯେଉ ଆନ୍ଦପୁର ସାଇଡ଼୍ ଆଜ୍ଞା।
ହଁ ଆନ୍ଦପୁରରେ ଆମର। ଅଛନ୍ତି ଶାଳ ପୁ ବଣି ଆନ୍ଦପୁର ଶାଳପଡି ଆ ପାରାଡାଇଜ ହୋଟେଲ ଯୋଉ ପାଖରେ ନାହିଁ। ଘସିି ପୁରା ସେଥିରେ ବି ଆମର ଚିହ୍ନା ଅଛନ୍ତି।
ଆଜ୍ଞା।
ଆମ ବାବା ବି ରହୁଥିଲେ ସେଠି।
ଆଜ୍ଞା।
ଆଜ୍ଞା ଆଉ ସେଠି ବି ଭଲ ଖାସି ମାଂଷ ମିଳୁଥିବ ନା କି।
ଆଜ୍ଞା ଆଜ୍ଞା।
ହଁଁ ହଁ କେନ୍ଦୁଝର ଜିଲ୍ଲାରେ ଭଲ ଖାସି ମାଂସ ମିଳେ।
ଆଜ୍ଞା ଆପଣ ଏ ଯୋଉ ରୋଷେଇ ଫୋଷେଇ କଣ ଇଏ କରି ଜାଣିଛନ୍ତି ମ୍ୟାଡ଼ାମ।
ମୁଁ ରୋଷେଇ ମୋର ସବୁ ପ୍ରକାର ଭେଜ୍ ଆଇଟମ୍ ଅଁ ନିରାମିଷ। ଆଇଟମ କରିବାକୁ ଭଲ ଲାଗେ।
କେମିତି କଁ ଆପଣଙ୍କୁ କରିବାକୁ ଭଲ ଲାଗେ ଆପଣଙ୍କୁ।
ମତେ ବେଶୀ ଭଲ ଲାଗେ। ଉଁ ସୋୟାବିନ୍ କ ତରକାରୀ କରିବାକୁ।
ଆଜ୍ଞା ସୋୟାବିନ୍ କେମିତି କଣ କରନ୍ତି ଆଜ୍ଞା ସୋୟାବିନ୍ ପୁରା ପୁଷ୍ଟିଜାତୀୟ ଖାଦ୍ୟ ଆଜ୍ଞା।
ପୁରା ପ୍ରୋ ପ୍ରୋଟିନ ଯୋଉ ଯୋଉମାନେ ଗୋଟେ ମ ଟନ ନ ଖାଉଛନ୍ତି ତାହେଲେ ପ୍ରତେକ ଦିନ ଆମର ଯଦି ମୁଠେ ପ୍ରୋଟିନ୍। ଆ ଆଉ ଉଁ ମୁଠେ ଡାଲି ଆଉ ଅଳ୍ ଳ୍ପ ଏ ଯୋଉ ଚିମ୍ ମାନେ ଆଞୁଳାଏ ମୁଠେ ସୋୟାବିନ୍ ଖାଇବେ।
ଆଜ୍ଞା।
ତାହଲେ ଆପଣଙ୍କର ଯେତିକି ମଟନରେ ଅଛି।
ଆଜ୍ଞା।
ସେମ୍ ଛେଳି ମାଂସରେ।
ଆଜ୍ଞା।
ସେତିକି ପ୍ରୋଟିନ୍ ପାଇପାରିବେ ସୋୟାବିନ୍ କି ଆମର। ପୋ ମ ସୋୟାବିନ୍ ମଞ୍ଚୁରିଆନ୍ ହେଲା ସୋୟାବିନ୍ ନ୍ ଆମର ଯୋଉ ଏଇଟା ହେଲା ଯୋଉ କଣ କହିଲେ। କଷା ହଁ କଷ୍। କଷା କଲେ କଟଲେଟ୍ ଛାଣିଦେଲେ ବି ତାକୁ ଟିକେ ଅଲ ହାଲକା ଉଷୁମ ପାଣି ଲେ। କନ୍ ଫ୍ଲୋର ଏକୁ ଦେଇକି ଅଳ୍ପ ତେଲରେ ବେଶୀ ତେଲ ତ ଭଲ ନୁହେଁ ନା ଦେହ ପାଇଁ। ଆଉ ସେଠୁ ମୁଁ ବେଶୀ ତେଲ ଖାଉନି ଆଁ। ବେଶ୍ ହଁ ମୁଁ ବେଶୀ ତେଲ ଖାଇବାକୁ ପସନ୍ଦ କରେନି।
ଆଜ୍ଞା।
ଆଉ ସେଥିପାଇଁ ମୁଁ ତେଲ ଟିକେ ଭଲ ପାଏନି ଖାଇବାକୁ ମୁଁ ଶୋୟା ବିନ୍ ରେ ଏଇ ସବୁ ଏଇ ସବୁ ସୋୟାବନ୍ ଆଉ ଟିକେ ଯୋଉ ଡାଲିରେ ମୋର। ପ୍ରିୟ ହେଲା କୋଳଥ ଡାଲି।
ଆଜ୍ଞା ଏ ଡାଲି ଜାତୀୟ ଖାଦ୍ୟ ଯେତିକ। ଆପଣଙ୍କୁ ଭଲ ଲାଗେ ଡାଲି ଜାତୀୟ ଖାଦ୍ୟ ଯେତିକି ଆପଣଙ୍କୁ ଭଲ ଲାଗେ।
ହଁ ଏ ସୋୟାବନ୍ ବି ଗୋଟେ ପ୍ରକାର ଡାଲିରୁ ହଉଛି। ରାଜମା ସୋୟାବିନ୍ ଆଉ ଆମର ସେ ଯୋଉ। ବିରି ମୁଗ କୋଳଥ ସବୁ ଡାଲି।
ଆଜ୍ଞା।
ଆଉ ଆପଣଙ୍କର ସେଇ ଆଡ଼େ ଚାଷ କେମିତି ହୁଏ ଭଲ ହୁଏ।
ଆଜ୍ଞା ଚାଷ ଏପଟେ ଆମର ଏବେ ଷ୍ଟାର୍ଟ ହେଇଗଲାଣି ତ ଯୋଉ ଧାନ ବୁଣାବୁଣି। ଷ୍ଟାର୍ଟ ହେଇ ଯାଇଥିଲା। ଆ ତଳା ତ ଟିକେ ଟିକେ ବଢିଗଲାଣି କିନ୍ତୁ ଏପଟେ ବର୍ଷା ର ଏତେ କମ ଯୋଗୁ। ଆ ଏବେ ଯୋଉ ସି ସିଚୁଏସନ୍ ହେଇଛି ଯୋଉ ଏଲିନୋ ଆସିବାର ଇଏ ଥିଲା ସେଥିପାଇଁ ବର୍ଷା ଏପଟେ। କମ୍ ହେଉଥିଲା ତ ଆମେ ଏପଟେ କେ କେନାଲ କାମ ବହୁତ ମାନେ କେନାଲର। ଅ ଶାଖା ବହୁତ ବ ଅଛି ଏପଟେ ତ ସେଠୁ ପାଣି ଯିବା ଆସିବା ହଉଛି ବିଲକୁ ସେଠି। ସେଥିପାଇଁ କୃଷକମାନେ ଅ ଟିକେ ସନ୍ତୁଷ୍ଟ ହେଇପାରୁଛନ୍ତି ପାଣିରୁ ନହେଲେ ସେପଟେ ପାଣିର ବହୁତ କମି
ଓହୋ ଏମିତି ତାହେଲେ ଆଉ ପ୍ରପର
ବର୍ଷା ହୁଏ ଆଜ୍ଞା ଏପଟେ କିନ୍ତୁ ବର୍ଷା ଯେତେବେଳେ ନ ହୁଏ ଟୋଟାଲି ଆଉ ଏପଟେ ବର୍ଷା ଆଉ ଏତେ ସର୍ଟ ହେଇଯାଏ ଯେ ପାଣିର ଅଭାବ ହେଇଯାଏ।
ଆଉ ଚାଷବାସ ଆପଣ କରୁଛନ୍ତି ସେଇଠି?
ଆଜ୍ଞା ଆମର ଏଠି ବାପା କରନ୍ତି ଚାଷବାସ। ଆଉ ମୁଁ ତ ଏବେ ପଢାପଢ଼ି ଟିିକେ କରିଥିଲି। ଏଇ ଏବେ ବି ଏ ସି ଫାଇନାଲ ଇଅର ଏବେ ସରିଲା। ଫିଜିକ୍ସ ଅନର୍ସ ନେଇ କରୁଥିଲି ଆଉ ଆଜ୍ଞା ଆମ ଏଇ ପାଖ କଲେଜରେ ଏକୁଟିଆ କଲେଜରେ ଗୋଟେ ଅଛି ପାଖ କଲେଜ।
ଆନନ୍ଦପୁର।
ନାଇଁ ନାଇଁ ରେକୁଟିଆ ରେକୁଟିଆ ଏଇ ଯୋଉ କୁଶଳେସ୍ଵର। ଦେଓଙ୍ଗା ଆଜ୍ଞା ଆଜ୍ଞା ଆପଣ ଜାଣିନଥିବେ ଆଜ୍ଞା।
ହଁ ତାଲେ ପ୍ଲସ୍ ଥ୍ରୀ ସରିଗଲା ଆଉ
ଆଜ୍ଞା ଆଜ୍ଞା।
ଏହା ପରେ ଭବିଷ୍ୟତକୁ କଣ କରୁଛି କରିବା ପାଇଁ ଇଚ୍ଛା କରୁଛନ୍ତି?
ଆଜ୍ଞା ଏ ଯୋଉ ଏଇ ତ ଏଇ ଗମେଣ୍ଟ ଜବ ପାଇଁ ପ୍ରିପେୟାର ହେବା ପାଇଁ ମାନେ ପରୀକ୍ଷା ପାଇଁ ଏବେ ଇଏ କରୁଛି ପଢାପଢି କରୁଛି ଗମେଣ୍ଟ ଜବ ପାଇଁ।
ହୁଁ ହୁଁ ଆରାଇ ଏଏସ ଆଈ ଏ ଇତ୍ୟାଦି ଦେବେ ଆଉ ଭଲ ଆଉ ଏବେ କଣ କରୁଛନ୍ତି? ଆଉ ଘରେ ବାପା ମା ଅଛନ୍ତି।
ଆଜ୍ଞା।
ଆଉ ଯାହା ହଉ ଭଗବାନ କରନ୍ତୁ ଆଉ ତୁମେ ଭଲରେ ରୁହ। ଆଉ ଚାଷବାସ ଟିକେ ଶିଖ ଚାଷବାସ ଟିକିଲେ ସିଏ ବି ଏ ପାଠ ପଢା ସହିତ କିଛି କରିକି ନିଜ ପେଟ ବି ପୋସି ପାରିବ କହୁନା ମୁଗ ବି ଡାଲି ଜାତୀୟ ଶସ୍ୟ ଆମର ଏପଟେ ଲଗା ହୁଏ।
ଆଜ୍ଞା।
କହିଲେ ବି ମୁଁ ଦେଇପାରିବି।
ଆଜ୍ଞା ଡାଲି ଜା
ମାନେ ମୁଗ ବି ଦେଇପାରିବି ତୁମର ବିରି ବି ପ ପଠେଇଦେବି ବିହନ ଆକୃତିରେ ହେଲା।
ଆଜ୍ଞା।
ଏବେ ବ୍ଲକ ମାନଙ୍କରେ ବି ମିଳୁଛି।
ଆଜ୍ଞା ହଁ ବ୍ଲକ ମାନଙ୍କରେ ମିଳୁଛି।
ମିଳୁଛି ନିଜେ ବି ଆଣିପାରିବେ ହେଲା।
ଆଜ୍ଞ ଆଜ୍ଞା।
ଆଣି କରିପାର କିଛି ଶିଖନ୍ତୁ ବାହାର କାମ ବି କିଛି ଶିଖିବା ଭଲ ଆଉ ଆମେ ତ ସ୍ଵୟା ଆଜିକାଲି ଯୋଉ ଭଳିଆ ପରିସ୍ଥିତି ହେଲାଣି ସମସ୍ତେ କଣ ସରକାରୀ ଚାକି ଚାକିରି ପାଇଯାଉଛନ୍ତି କହିଲେ ମତେ କିଛି ପାଉନାହାନ୍ତି ମୁଁ
ମାନେ କହିବାକୁ ଗଲେ କମ୍ପିଟିସନ ଏଇ ଲାଇନ ରେ ଅଧିକ।
କମ୍ପିଟିସନ ପ୍ରବଳ ପିଲା ପାଇବା ବହୁତ କଷ୍ଟ।
ବହୁତ ମୁସ୍କିଲି ଆଜ୍ଞା ମୋର ଏବେ କିନ୍ତୁ ରିସ ରିସେଣ୍ଟଲି ଏଇ ମାନେ ପାଖାପାଖି ପୂର୍ବରୁ ଟିକେ ସେ ସେଇ ସିଗିଏଲ ଯୋଉ ଦେଇଥିଲେ କି ମୋର ପିଗଲିମ୍ସଟା ମାନେ ଫାଷ୍ଟ ଯୋଉ ପରୀକ୍ଷାର ସୋପାନ କ୍ଲିୟର ହେଇଥିଲା। ଆଉ ଏସେ ସି ଇ ଜି ଟି ବି ଦେଇଥିଲି ମୋର ଫାଷ୍ଟ ଆଟେମଣ୍ଟେରେ କ୍ଲିଅର ହେଇଥିଲା। ମାନେ ପ୍ର ପ୍ରଥମ ଆଟେମ୍ଟରେ ମୁଁ ଦୁଇ ତିନିଟା ଜବ୍ କ୍ରାକ୍ କରିଦେଇଛି ଏସେ ସିର। କିନ୍ତୁ ମୁଁ ସେଟିକି ପ୍ରିଫର୍ ମାନେ ଯିବା ପାଇଁ ମୋତେ ଟିକେ ଅ ମାନେ ଫିଲ୍ ହେଲେ ମାନେ ସେମିତି ଟିକେ ସନ୍ତୁଷ୍ଟି ଲାଗିଲାନ ସେ ଜବରେ। ସେଥିପାଇଁ ମୁଁ ଆଉ ଯାଇନି। ଆଉ ଏବେ ସେଇ ଆର ଆର୍ ଆଇ ଆଉ ଓ ଡବ୍ଲ୍ୟୁ ଏସେ ସିଜିଏଲ୍ ପାଇଁ ପ୍ରିପାରେ ହେଉଛି ଆଉ।
ଭଲ ନା ସେଗୁଡାକ ଜବ୍ କରିବେ କଉଠୁ କୋଚିଂ ନେଇଯିବେ ଭଲ।
ଆଜ୍ଞା ଆଜ୍ଞା ନାଇଁ ନାଇଁ ମୁଁ ଏଇ ଯୋଉ ଅନଲାଇନ ରୁ ଗୋଟେ କୋର୍ସ କାଟିିଥିଲି ଯେ ଯୋଉ ସାରଙ୍ଗ ତଳେ ସେଠୁ ମୁଁ ପଢୁଥିଲି।
ଟ୍ରିପଲେସି ଓ ଏ ସି
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ସେପଟ ଘରେ ମ୍ୟାଡ଼ାମ ରଜ ସେପଟେ ତ ଭଲ ହେଇଥିବ?
ରଜ ପର୍ବ ଆମର ଚାଲେନା ଏଠି।
ହଁ ରଜ ପର୍ବ ସେଇପା ରଜ ପର୍ବ ସେପଟେ ଭଲ ହେଇଥି।
ଆମ କୃଷି ଭିତ୍ତିକ ପର୍ବ ନା ରଜ ଆମର ଏଇ ଏରିଆରେ ବହୁତ ତୁ ରଜ ପାଳନ ହୁଏ ଆମେ ଟିକେ ବଦ୍ରକ ସାଇଟ ରଜରେ ତ ପୋଡ଼ପିଠା ପାନ ମୁଖ୍ୟ ଆଉ ରଜ ରାଇତା ଗୋଟେ ହୁଏ ଆମ ଆଡ଼େ। ଆପଣଙ୍କର କଣ ହୁଏ ମୁଁ ଜାଣିନି ସେଇ ଯୋଉ ଆମ୍ବୁଲ ଆମ୍ବୁଲ ବଢ଼ି ନଡ଼ିଆ
ଆଜ୍ଞା।
ତାକୁ ରାତିରୁ ଭିଜେଇକି ରଖିଥିବେ।
ଆଜ୍ଞା।
ଆଉ ତାପରେ ତା ଦେହରୁ ଖାଲି ଗୋଟା ସୋରିଷ କୁ ଖାଲି ବାଟି ଦେବେ। ବାଟିକି ତା ଦିହରେ ମିଶେଇ ଦେବେ ମିଶେଇକି ଟିକେ ଚିନି ପକେଇବେ।
ଆଜ୍ଞା।
ସେ ଚିନିତିରେ ଗୋଟେ ରଜ ରାଇତା ବନେଇବେ ରଜ ରାଇତା ସ ଖା ତିନି ଦିନି ଲୋକ ଖାଆନ୍ତି ପିଠା ସହିତ ଭାତ ସହିତ।
ଆଗ
ଏତେ ସୁସ୍ୱାଦୁ ସେ ଆମର ଆଗରୁ ସେ ପରମ୍ପରା ଥିଲା।
ଆଜ୍ଞା।
ଏବେ ସେଇଟା ଚାଲିଚି। ଆମ ଘରେ ଚାଲିଛି। ଆଉ କେହି ଆଉ କେହି ବନଉଛନ୍ତି କଣ ମୁଁ ବି ଜାଣିପାରୁନି।
ଆଜ୍ଞା ଆଜ୍ଞା।
କିନ୍ତୁ ଆମର ବନା ହୋଉଚି ପ୍ର ଦେଖୁଛି।
ଆଜ୍ଞା।
ଉଁ ଆମର ବହୁତ ବନା ହେଉଛି ସେଟା ଆମର ପୋଡ ପିଠା ବନାହୋଉଛି ଆଉ ଆମର ରଜ ରାଇତା ବନା ହଉ ଚି ଆମର ପାନ ବନା ହଉଚି ଯୋଉ ବଡ଼ ପାନ ସେଟାକୁ ଆମେ ସବୁ ନିଜେ ବନଉଚୁ ଆମ ଭଉଣୀମାନେ ଆମେ ସବୁ ମିଶିକି ବନଉଚୁ।
ସେଇଟା ଭଲ ଆଜ୍ଞା ସେଇ ଯୋଉ ପୁରୁଣା ଆମର ସଂସ୍କୃତିକୁ ବଜାୟ ରଖ
ଅଁ ରଖିବାର ଆମର ସବୁବେଳେ ଚାଲିଛି ସେ କଥା ଟା ଆମ ମା ବି ବହୁତ ବଢ଼ିଆ ବନାନ୍ତି।
ଆଜ୍ଞା।
ସେଇଟା ହଉଛି ରାଇତାଟା। ଆପଣ କେବେ ନାଇଁ ବୋଧେ ସେପଟେ ଆପଣଙ୍କ ଆଡ଼େ?
ଅଛି ରଜ ଅଛି କିନ୍ତୁ ଆମର ଏପଟେ ଏତେ ବି
ତମର ସେପଟେ ମାଂସ ଉପରେ ବେଶି ଚାଲେ। ରଜରେ ବେଶୀ କୁକୁଡା ମାଂସ କୁକୁଡା ଲଢେଇ ହୁଏ।
ଆଜ୍ଞା ଆଜ୍ଞା। ଏପଟକୁ ଆଜ୍ଞା ଆପଣଙ୍କ କେବେ ଆସିଛନ୍ତି ଏଇ ଯୋଉ କେଉଁଝର ସାଇଡ କୁ?
ମୁଁ କେଉଁଝର ପା ମୋ ବାବା ରହୁଥିଲେ ଯୋଡାରେ ମୁଁ ଯାଉଥିଲି।
ଓହୋ ଆଜ୍ଞା ଆଜ୍ଞା ଜାଣିଲି ଜା
ମୋ ବାପା ଜିଏମ ଥିଲେ ମୁଁ ଯାଇ ଥିଲି ଯୋଡା ଯାଇଛି ବଢିଆ ପା ଏରିଆ ପ୍ରକୃତି ପରିବେଶ ଏରିଆ ବଢିଆ ଲାଗେ। କେଉଁଝର ମୋ କେନ୍ଦୁଝରର ଗୋଟେ ଗୀତଅଛି ବଢିଆ ଶୁ ସୁନ୍ଦର ଲାଗିବ ସେ ଗୀତ ଶୁଣିଲେ ଗୁଣ୍ଡିଚା ଘାଇ ଆମେ ଯାଇଥିଲୁ। ଆଉ ଆମର ଜଳପ୍ରପାତତ ଅଛି ସାନ ଘାଗରା ବଡ ଘାଗରା
ସାନ ଘାଗରା ଗୁଣ୍ଡିଚାଇ ଗୋଟେ ଜଳପ୍ରପାତ ଛୋଟ ଜଳପ୍ରପାତ
ହଁ ଛୋଟ ଜଳପ୍ରପାତ ସୀତାବିଞ୍ଚ ଆଉ ଭୀମ କୁ ଏଇ ଯଉ ଆମର ଏଠିଅଛି ଏ ନା ଭୀମକୁୁଣ୍ଡତ ସ ପଳେଇଲା ବୋଧେ ଆମର ମୟୂରଭଞ୍ଜ ଜିଲ୍ଲାରେ
ବା ହଁ।
ଭୀମକୁଣ୍ଡ ସୀତାକୁଣ୍ଡ ମୟୂରଭଞ୍ଜ ପଳଉଛି ଆ ମ
ଟୁନାମଣି ବି ସି ବିଜ ଜଙ୍ଗଲ ବିଚ ତ?
ହଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ସିଏ ଅଛି ଆମର ଏଟା ଅଛି ଯୋଉଠି ମୃର୍ଗା ମହାଦେବ।
ଆଜ୍ଞା ଆଜ୍ଞା ମୃର୍ଗା ମହାଦେବ ଆଜ୍ଞା ଜାଣିଛି।
ଆଉ ସେଟାକୁ ଯାଇଛୁ ଆଉ ଆମରେ ଉଁ ଏଠିକି ଯାଇଥିଲୁ ଆମର ଗୁଣ୍ଡିଚାଘାଈ ଆହୁରି ଗୋଟେ ମନ୍ଦିର ଅଛି। ସେ ଭିତରେ ବଢିଆ ବଢିଆ ପ୍ରାକୃତିକ ପରିବେଶ ଅଛି ତା ଭିତରେ କେତେତ କେଉଁଝର ତ କେବଳ ଆମର ମା ମା ତାରିଣୀତ ଅଛନ୍ତି ଆମର ବେଶୀ ଟମ୍ ମା ପ୍ରତ୍ୟେକ୍ଷ ଦେବୀ ଅଛନ୍ତି ସେଠି ଆଉ କଣ କରିବାର ଅଛି
ଆଜ୍ଞା।
ଆଜ୍ଞା ଆଜ୍ଞା।
ହଉ ତାହେଲେ ମ୍ୟାଡାମ ମୁଁ ରହୁଛି ଆପଣ ଟିକେ କଣ ଏ ବ୍ୟସ୍ତ ଟିକେ ଥିବେ ଲାଗୁଛି।
ଯିଏ ଯେତେବେଳେ ଏ ପାରିବେ ଟିକେ କଲ୍ କରିବେ ଆଉ ଭଲମନ୍ଦ ଟିକେ ହବା ଆଉ ମୁଁତ କର୍ମଜୀବି ନୁ ମହିଳା ମୁଁ ଗୃହିଣୀ ନୁହେଁ ଆଉ କଥାବା ତା କରିବାକୁ ଟିକେ ଟାଇମ ମିଳିଲେ ଟିକେ କଥାହେବା ଆଉ ହୁଁ। ଆ ଯା ହଉ। ଭଗବାନ କରନ୍ତୁ ଆପଣ ଶୀଗ୍ର ଶୀଗ୍ର ଗୋଟେ ସରକାରୀ ଚାକିରି ପାଆନ୍ତୁ। ଆଜ୍ଞା ଭଲ କରତୁନ୍ତୁ ଆଉ କଣ କହୁଛନ୍ତି?
ଆଜ୍ଞା ଫାଙ୍କାହେଲେ ଆପଣଙ୍କୁ କଲ୍ କରିବି?
ହଁ ଫାଙ୍କାହେଲେ ଯଦି ଫୁରର୍ସତ ପାଇବେ ଆପଣ ଫୋଲ କରିବେ ଆଉ ଏତେ ବାଧ୍ୟ ନୁହେଁଯେ ଆପଣ କଲ କରିଦେବେ ସବୁକାମ ସାରିକି ପାଠ ପଢା ପଢି ଅ ଛିନା।
ଆଜ୍ଞା ଆଜ୍ଞା।
ଆଜ୍ଞା ପାଠ ପଢା ପଢିତ ଆଗ ମନଦେବା ନିହାତି ଦରକାରନା?
ଆଜ୍ଞା।
ହୁଁ ସେଥିପ୍ରତି ଧ୍ୟାନ ନଦେଲେ ହବନିକିଛି ଆମେତ ଆଗକୁ ଯିବା ନା
ଆଜ୍ଞା।
ଆଉ କଣ କହୁଛନ୍ତି?
ନାଇଁ ଆଜ୍ଞା କିଛି ନାଇଁ ଟିକେ ଉଁ କାମ ଗୋଟେ ଇଏ ଆପଣଙ୍କୁ କଲ କରିବି ନିହାତି
ଆଜ୍ଞା ଆଜ୍ଞା ହଉ କଣ କଲିବେ ଆଉ
ଆଜ୍ଞା।